ହ୍ୟାଲୋ।
ହୁଁ।
ହଁ କଣ କରୁଛ?
ଏଇଠି ବସିଛି ଆଉ, ତମର କଣ ଟିକେ ଭଏସ ସ୍ଲୋ ଆସୁଛି।
ହ୍ୟାଲୋ, ଏବେ ସୁବିଲା।
ନାଇଁ ନାଇଁ ଉଁ ସେମିତି ସ୍ଲୋ ଆସୁଛି ଆଉ।
ଏବେ ଠିକ୍ ଶୁଭିଲା?
ହଁ ହଁ ଏବେ ଠିକ୍ ସୁଵିଲା।
ହଁ, କଣ କରୁଛ?
ଏଇଠି ବସି ଆଉ, ତମେ କଣ କରୁଛ?
ଆଉ ଖାଇବା ପିଆ ସରିଲାଣି?
ହଁ।
କଣ ଖିଆ ହେଇଥିଲା?
ହୁଁ ଆଇଥିଲି ରୁଟି ଭଜା ଆଉ, ତମେ?
ଆଉ ମୁଁ ବି ଏଇଠି ଖାଇକି ଜଷ୍ଟ ଏବେ ଆସିଲି ଆଉ।
କଣ ଖାଇଲ?
ଖାଇଲି ମୁଁ ଏଇ ଇଟିଲ ତରକାରୀ ଆସିଥିଲା, ଇଟିଲି ତରକାରୀ ଖାଇଲି ଆଉ।
ଓହୋ। ହାଉ କଣ ଏମତି ବ୍ୟସ୍ତ ଥିଲ, ଆଉ ଫୋନ କରିଥିଲି ଉଠଉନଥିଲ।
ଆ ନା ମ ମୋ ଫୋନ ଟା ଟିକେ ଖରାପ ହେଇଯାଇଥିଲା ତ, ତ ସେଥିଲାଗି ମୁଁ ଆଉ ଜାଣିପାରୁନି ତ ଡିସପ୍ଲେ କଟିଯାଇଛି। ଆ ମୁଁ ଜାଣି ପାରୁନି କିଏ କଲ୍ କରୁଛନ୍ତି, କଣ କରୁଛନ୍ତି କେତେବେଳେ କଲ୍ କରୁଛନ୍ତି, ସେ ସେଥିଲାଗି ମୁଁ ଆଉ ଉଠେଇ ପାରୁନଥିଲି ଆଉ।
ସେମିତି କଣ କଟିଗଲା?
କିଛି ନାହିଁ ଏମିତି ଧରିଥିଲି ଫୋନଟା, ହାତରୁ କେମିତି ଗଳି ପଡିଲା ସେ କେମତି ଗୋଟେ ପଡ଼ିଗଲା ଯେ ଡିସପ୍ଲେ କଟିଗଲା ଆଉ ମୁଁ ସେ ଭାବେ ଭାବୁଥିଲି ଗୋଟେ ନୂଆ ଫୋନଟେ କିଣିବି ବୋଲିକି କେଉଁ ଫୋନ୍ଟା କିଣିଲେ ଭଲ ହେବ କହୁନ।
ଫୋନ ତ ଏବେ ଗୋଟେ ମାନେ ନିହାତି ଜରୁରୀ ଜିନିଷ ହେଇଗଲାଣି। ଆଉ କୋଉ। ଫୋନ କିଣିବ ସବୁ ତ ଏମିତି ଏବେ ତ ଯୋଉ ଫୋନ ବି କିଣିଲେ ବର୍ଷେ। ସେ ଦି ବର୍ଷ ହାର୍ଡଲି ଚାଲିବ ତାପରେ ପୁଣି ସେ ଯୋଉ ଖରାପ କୁ ସେ ଖରାପ। କିନ୍ତୁ ଅବିକା ମୁଁ ତ ଯୋଉଟା ଧରିଛି ସାମସଙ୍ଗ ଟା ସେଇଟା ଭଲ।
ଓହୋ ସାମସଙ୍ଗ ଏବେ କେତେ କଣ ରେଟ୍ ଆସୁଛି।
ସାମସଙ୍ଗ ତ ଏବେ ବହୁତ ରେଟ୍ ଆସୁଛି ଏବେ ତ ସବୁ ଫାଇଭ୍ ଜି ହେଇଗଲା। ରେଟ୍ ବି ସେଇ ହିସାବରେ ବଢିଗଲା। ସେଇ କୋଡିଏ ହଜାର ବାଲା ରୁ ଅଧିକା ଆଣିଲେ ଭଲ। କି ତାଠୁ କମ ଆଣିଲେ ଟିକେ ହ୍ୟାଙ୍ଗ ହବ।
ହୁଁ।
ତମର କୋଉ ଫୋନ୍ ଆଣିବାର ଇଛା।
ନାଇଁ ମୋର ତ ରେଞ୍ଜ ହେଉଛି ପଚିଶ ହଜାର ଭିତରେ ତ ମୁଁ ଜାଣିପାରୁନି ଆକ୍ଚୁଆଲି। କେଉଁ ଫୋନ୍ଟା ଆଣିବି। ମାନେ ମୁଁ ଆକ୍ଚୁଆଲି ଫୋନ୍ ବିଷୟରେ ମୋର ଏତେ ଜ୍ଞାନ ନାହିଁ ନା ତ ମୁଁ। ଭାବୁଥିଲି କୋଉ ଫୋନ୍ ଟା ଆଣିବି ଯାହାର କ୍ୟାମେରା କ୍ୱାଲିଟି ଟିକେ ଭଲ ଥିବ ଆଜି। ତମେ ଜାଣିଥିବ ସବୁ ଫଟୋ ଫଟ।
କ୍ୟାମେରା କ୍ଵାଲିଟି ବଢ଼ିଆ।
ହଁ ସେଇ ଫଟୋ ଫଟୋ ସମସ୍ତ ବେଶୀ ଦରକାର ନା ତ ସେଇ। ଫଟୋ ଆଉ ଟିକେଏ ଷ୍ଟୋରେଜ୍ ଭଲ ଥିବ ଆଉ ବ୍ୟାଟେରୀ ଟିକେ ଭଲ ଥିବ।
ହଁ ତାହେଲେ ଏଇ ସାମ୍ ସଂଗ ଦେଖ ନହେଲେ ଆଉ ରେଡମି ଟା ବି ଭଲ ଆସୁଛି।
ରେଡ଼ମି ମୁଁ ତ କେବେ ରେଡ଼ମି ୟୁଜ୍ କରିନି। ମୁଁ ସେଇ ଭିବୋ। ନହେଲେ ସାମସଙ୍ଗ ତ କେବେ ୟୁଜ୍ କରିନି ମୁଁ ସେଇ ଭିବୋ ହିଁ ୟୁଜ୍ କରିଛି।
ହଁ ଭିବୋ ଟା ବି ଭଲ କିନ୍ତୁ ମାନେ ସାମସଙ୍ଗ ର। ପିଚର କ୍ଵାଲିଟି ଟା ଭଲ ଆଉ ବି ଷ୍ଟୋରେଜ ବି ଭଲ। କିନ୍ତୁ ଟିକେ କମ ଦମ୍ କି ଫୋନ ଆଣିଲେ ଟିକେ ହ୍ୟାଙ୍ଗ ହବ କିନ୍ତୁ ଅଧିକା ତମ ରେଞ୍ଜ ଭିତରେ ଆଣିଲେ ତମେ ଯୋଉଟା କହୁଛ ସେ ଭଲ ପଡିବ କିଛି ଅସୁବିଧା ନାହିଁ
ହ ନାଇଁ ନାଇଁ ଏବେ କଣ ହଉଛି ନା ଏବେ ଦେଖୁନା ସବୁ ଫୋନ ଗୁଡା ଚାର୍ଜ ବସେଇଲେ ଫାଟୁଚି ଫାଟି ଯାଉଛି ମାନେ ମୋତେ ସେଇପାଇଁ ଟିକେ ଡର ମାଡ଼ୁଛି ମୁଁ କହିଲି କଣ କେମିତି ଫୋନ୍ ଆଣିବ ଚାର୍ଜ ବସେଇ ହେଲେ ଯଦି ଫାଟି ଫୁଟିଯିବ ଯେ ହଇରାଣ ହେବା କଥା। ବାସ୍ ମୋର ନା ଅଫିସରେ ବହୁତ ସାରା ଟିକେ କାମ ରହୁଛି। ଆ ମାନେ ଷ୍ଟୋରେଜ୍ ସବୁ ପୁରା ଫୁଲ୍ ହେଇଯାଉଛି ଫାଇଲ୍ ଗୁଡ଼ାକରେ ତ ଟିକିଏ ଅଧିକ ଷ୍ଟୋରେଜ୍ ଥିବ ଡବ। ଡବଲ୍ ସିମ୍ ବାଲା ଥିବ ବୋଧେ ଏବେ ସାମସଙ୍ଗରେ ଡବଲ୍ ସିମ୍ ବାଲା ଆସୁନି କି କଣ। ।
ଅ ନାଇଁ ଡବଲ ସିମ୍ ବାଲା ଆସୁଛି କିନ୍ତୁ ସିମ୍ ଷ୍ଟ୍ରକ୍ଚର ଟିକେ ବଦଳେଇ ଦେଇଛି।
ଓହୋ ମାନେ ଆମର ଯେଉଁ ଛୋଟ ସିମ୍ କରିଦେଇଛି କି ପୁରା ମାଇକ୍ରୋର।
ହଁ ମାଇକ୍ର ମାଇକ୍ରୋ ସମ ତ ପଡିବ କିନ୍ତୁ ମାନେ ତାର ଯୋଉ ସିମ ର ସିମ୍ ଟା ପକେଇଲେ ଯେମିତି ଆମେ ଡବଲ ବାଲା ପକଉଥିଲେ ସେମିତି ନାହିଁ ଏମିତି ପ୍ରେସ୍ କରିକି ପକେ ବୁଝିବାକୁ ପଡୁଛି ଆଉ।
ଆଚ୍ଛା ଆଚ୍ଛା ଓ ଯେମିତି ଆମେ
ତାପରେ ମାନେ ଡ ମାନେ ଯୋଉ ତମେ ଯୋଉ କହୁଚ ଡବଲ୍ ସିମ୍ ନୁହଁ ଯଦି ଡବଲ୍ ସିମ୍ ପକେଇଦ ତାହେଲେ ମେମୋରି ପାଇଁକି ଆଉ ଜାଗା ନାହିଁ ଏଇଟା।
ହଁ ସେଇଟା ହିଁ ତ ସବୁ ଫୋନ ଗୋଟେ ଗୋଟେ ଉଈକ ପଏଣ୍ଟ ରହିଯାଉଛି କି ଡବଲ୍ ସିମ୍ ପକେଇଲେ ମେମୋରି ପାଇଁ ତାଙ୍କର ଜାଗା ନାହିଁ କୋଉଠି ପକେଇବ।
ହୁଁ ତାପରେ ବି ଆଗରୁ ଯୋଉ ଫୋନ ଗୁଡାକ ଆସିଥିଲା ସେଥିରେ ମେମୋରି ସହିତ ଡବଲ ସିମ୍ ପାଇଁକି ଦଉଥିଲା। ଏବେ ଏଇ ଯୋଉ ପ୍ରାୟ ଯୋଉ ଫୋନ ଆସୁଛି ସେଥିରେ ଆଉ ଏତେ ଇଏ ଦଉନି।
ହଁ ତାପରେ ବି ଆଉ ଗୋଟେ ଜିନଷ ଏ ଯୋଉ ଫୋନ ଗୁଡାକ ତମେ କିଣିବ ତା ଉ ଉପରେ ପୁଣି ଗ୍ଲାସ୍ ପକାଅ ତା ପଛପଟ ଲାମିନେସନ୍ କର ନହେଲେ ତ ଫୋନ ପୁରା ନଷ୍ଟ ହେଇଯାଉଛି ନା ମାନେ ତମର ଯଦି ଛଅ ମାସର ଫୋନ ବି ଧରି ଥିବ ଯଦି ଗ୍ଲାସ୍ ଆଉ ଲାମିନେସନ୍ ନ କରିଥିବ ତାକୁ ମାନେ ଚିନ୍ହି ହବନି କି ସେ ଛଅ ମାସର ଫୋନ୍ ବୋଲି ସେ ଦେଖାଯିବ ଯେମିତି ପାଞ୍ଚ ବର୍ଷ ପୁରୁଣା ଫୋନ୍ ଭଳିଆ।
ହୁଁ ହୁଁ ମୋ ଭାଇ ବା ଏବେ ତା ଫୋନ କଣ କରିଚି ନା ସେ ଉପର ଗ୍ଲାସ ଟା ଉଠେଇ ଦେଇଥିଲା ତା ହାତରୁ ଜଷ୍ଟ ମାନେ ଏମତି ନର୍ମାଲ ତା ଡିସପ୍ଲେ ଟା କଟିଗଲା। ଗୋଟେ ଟେମ୍ପର ଗ୍ଲାସ ଟା ତ ନିହାତି ଦରକାର।
ହଁ। ମୋର ତ ସେଇ ଅସୁବିଧା ହେଲା ନା ମୁଁ ସେ ଗ୍ଲାସ ଟା ଟିକେ ସାଇଟ ରୁ ଫାଟି ଯାଇଥିଲା ମୁଁ କହିଲି ଟି ଟିକେ ଫାଟିଯାଇଛି ତାକୁ ଉଠେଇଦେବି ତାପରେ ମୋବାଇଲ ଦୋକାନରୁ ଯାଇ ଆଉ ଗୋଟେ ଗ୍ଲାସ ଟେ ପକାଇଦେବି। ତ ମତେ ଆଉ ସମୟ ହେଲାନି ମୁଁ ଆଉ ଯାଇପାରିଲିନି। କିନ୍ତୁ ଦେଖିଲା ବେଳକୁ ସିଏ ତାପରେ ହାତରୁ ଖସି ପଇଲା ସିଏ ଡିସପ୍ଲେ କଟ କଟିଗଲା ସେଠୁ ଦୋକାନକୁ ଗଲି ତ ଦୋକାନୀ ବାଲାକୁ ପ ପଚାରଲି ମୁଁ କହିଲି ଡିସପ୍ଲେ ପକେଇଲେ କେତେ କଁ ପଡ଼ିବ ସିଏ କହୁଛି କି ନିହାତି ପାଞ୍ଚ ଛହ ହଜାର ଟଙ୍କା ପଡ଼ିବ ମୁଁ କହିଲି ପାଞ୍ଚ ଛଅ ହଜାର ଟ
ଛଅ ହଜାର ଠେଇଁ ନୁହଁ ଯେ ସେମାନେ ବି ଓରିଜିନାଲ୍ ଡିସପ୍ଲେ ବି ପକଉନାହାଁନ୍ତି।
ହଁ ବାସ ସିଏ ସେଇ କଥା କହିଲା ମତେ ଦୋକାନୀ ବି ସେଇ କଥା କହିଲା କି କହିଲା କି ଆଉ ଏ ଏଥିରେ ତ ଆମେ ଓରିଜିନାଲ୍ ଡିସପ୍ଲେ ପକେଇବୁନି କିନ୍ତୁ ତା ମାନେ ଓରିଜିନାଲ୍ ଡିସପ୍ଲେ ଯଦି ପ ପକେଇବୁ ଟିକେ ଅଧିକା ରେଞ୍ଜ ହବ ମାନେ ଆଠ ହଜାର ନଅ ହଜାର ପାଖାପାଖି ପଡ଼ିଯିବ ମୁଁ କହିଲି ଏ ଏତେ ଟଙ୍କା ଦେଇକି ଡିସପ୍ଲେ କାହିଁ ପକେଇବି ମୁଁ ଏ ଫୋନ୍ ଟାକୁ ଏକ୍ସଚେଞ୍ଜ କରିଦେବି ନହେଲେ ମାନେ କଁ ଗୋଟେ କରିକି ଆଉ ଗୋଟେ ନୂଆ ଫୋନ୍ ଟା ଆଉ କିଛି ପଇସା ପକେଇକି ନେଇଆସିଲେ ହେଲେ ଭଲ ହେବ। ଆର ତ ଷ୍ଟୋରେଜ୍ ନାହିଁ ଭଲ କ୍ୟାମେରା କ୍ୱାଲିଟି ହଉନି ତ ନୂଆ ଫୋନଟେ ନେଇ ଆସି ଭଲ ହବ ବୋଲି।
ହଁ। ନାଇଁ ଏକ୍ସଚେଞ୍ଜ କଲେ ବି କିଛି ଲାଭ ନାହିଁ କାହିଁକିନା ଡିସପ୍ଲେ କଟି ଯାଇଛି ନା ତ ସିଏ କମ ରେଟରେ ନେବେ।
ନା ନା ମୁଁ ଯଦି ନର୍ମାଲ୍ ଡିସପ୍ଲେ ପକେଇଦେବି ତ ସେମାନେ କହିଲେ କି ନର୍ମାଲ୍ ଯୋଉଟା ପୁରା କମ୍ ଦାମ୍ ତମର ଦି ହଜାର ଟଙ୍କା ଭିତରେ ହେଇଯିବ। ତ ଏକ୍ ଏକ୍ସଚେଞ୍ଜ କଲାବେଳକୁ ଆମର କଣ ହବ ନା ସେମାନେ କଣ ଜଷ୍ଟ ଖାଲି ଉପର ଦେଖିବେ ନା ଆଉ ସେମାନେ ଆଉ କଣ ଏତେ ଜିନଷ ଦେଖୁଛନ୍ତି କି ତ ଆମେ
ନା ନା ସେଇଟା ନାଇଁ ସେମିତି ହୁଏନି ସେଟା ସେଇଟା ଦେଖିବେ ସେଟା ସ୍କାନ କରିଦେଲେ ସେ ଜଣା ପଡିଯିବ ସେ ଡିସପ୍ଲେ ଟା ଓରିଜିନାଲ୍ କି ନୁହଁ। ସେଇଠି ବା ସେ ରିଜେକ୍ଟ କରିଦେବେ ଦି ହଜାର ଟଙ୍କା ଦେଇକି କି ପକେଇକି ଲାଭ ହବନି ନା।
ହଁ। ହଁ ସେଇଟା ତ ଠିକ୍ କଥା କିନ୍ତୁ ମୋର କିନ୍ତୁ ଗୋଟଏ ସାଙ୍ଗଟେ ସିଏ ସେମିତି କରିକି ତାର ଯିଏ ନେଲେ ଡେଲିଭରି ବୟ ଯିଏ ନେଉଥିଲା ସିଏ ମାନେ ଏତେ ଚେକ୍ କଲାନି ଏମିତି ନର୍ମାଲି ଚେକ୍ କରିକି ମାନେ ନେଇଗଲା ତାର ଭଲ ତାର ଭଲ ଫୋନଟା ସେ ମାନେ ଦୁଇ ବର୍ଷ ପାଖାପାଖି ୟୁଜ୍ କରିଥିଲା ତାର ଆଠ ହଜାର ଟଙ୍କାରେ ପଳାଇଲା। ସେ ଆଉ ଅଳ୍ପ କିଛି ପଇସା ମିଶେଇକି ନେଇ ଆସିଲା।
ସପ୍ଲେ ଫିସ୍ପ୍ଲେ ସବୁ ଭଲ ଥିଲା?
ଆଜ୍ଞା କଣ କହିଲେ?
ମୁଁ କହିଲି ତାଙ୍କର ତାଙ୍କର ଡିସପ୍ଲେ ଭଲ ଥିଲା ନା ନୂଆ ଡିସପ୍ଲେ ପଡିଥିଲା?
ନାଇଁ ନାଇଁ ତାର ବି ସେହି ଅସୁବିଧା ହେଇଥିଲା ଡିସପ୍ଲେ କଟିକି ଯାଇଥିଲା ସେ ନୂଆଟା ଏମିତି କମ୍ ଦାମ୍କିଆ ଡ଼ି ପ୍ଲେଟେ ପକାଇ ଦେଇଥିଲା।
ଓ ଆଚ୍ଛା ଆଛା।
ପକେଇ କେବଳ ଏକ୍ସଚେଞ୍ଜ ପାଇଁ ହିଁ ସେ ପକାଇ ଦେଇଥିଲା କି ଏକ୍ସଚେଞ୍ଜ ନେଇଗଲେ ସେ ଗୋଟେ ନୂଆ ଆଇଫୋ ଫୋନ୍ ଟେ କିିଣିଲା ତ କହିଲା ମୁଁ ଏଇାକୁ ଏକ୍ସେଞ୍ଜଦେବ ଆଇ ଫୋନ ଟା କିଣିଦେବି।
ହୁଁ ହୁଁ। ଓହୋ ତାହେଲେ ଏମିତି କିନ୍ତୁ ମୁଁ ବି ଅ ମୁଁ ତ ସେମିତି କିଛି କେବେ କରିନି କିନ୍ତୁ ଗୋଟେ ପିଲା ଏମିତି ମୋର ଗୋଟେ ସାଙ୍ଗଟେ ସିଏ ଏମିତି କର ତାର ଆଉ ନେଲେନି ପୁରା ମାନେ କମ୍ ରେଞ୍ଜ ରେ ନେଲେ। ସିଏ ମତେ କହୁଥିଲା ମୁଁ ସେଆ
ଡେଲିଭରି ବୟ କିଏ ଭଲ ପଡୁଚନ୍ତି କିଏ ଟିକେ ମାନେ ଯଦି ଇଏ କରୁଚନ୍ତି ସେ ସେଇଠି ଧରା ପଡ଼ିଯାଉଚି ଆଉ।
ହୁଁ।
ତାପରେ ବି ଆଛା ମତେ ଗୋଟେ କଥା କହିଲା ଆମର ଫୋନ୍ ଟା କଣ ଅନ୍ ଲାଇନୁ କିଣିଲେ ଟିକେ ଭଲ ପଡ଼ିବ ନା ଦୋକାନ ମାନେ ଲୋକ କାଲ୍ ଦୋକାନରୁ କିଣିଲେ ଭଲ ପଡିବ?
ନା ନା ଅନଲାଇନ ରୁ କିଣିଲେ ଏମିତି ସବୁ ଫୋନ ଗୁଡା ତ ପ୍ରାୟ ଭଲ ପଡୁଚି ମୁଁ ତ ଯେତ ତେ ବି ଯାହା ମଗାଏ ଅନନ୍ଲାଇନ୍ ରୁ ମଗାଏ। ଏ କିନ୍ତୁ ଦୋକାନରୁ କିଣିଲେ କଣ ନା ବିଲ୍ ଟା ତମ ପାଖରେ ରହିବ ଆଉ।
ହଁ ସେଇଟା ଠିକ କଥା କିନ୍ତୁ ମୁଁ ଯେତିକି ଦେଖୁଚି ନା
ଭିତରେ ଯାହା ବି ହବ ସେଇଟା ଦୋକାନରେ ଯାଇଁ ତମେ ଇଏ କରିପାରିବ ନହେଲେ ଏମିତି ଯଦି ଅନଲାଇନ୍ ରୁ କରିବ ଅନଲାଇନ୍ ବାଲାଙ୍କର କିଛି ଠିକ୍ ଠିକଣା ନାହିଁ ନା
ହଁ। ନାଇଁ ମୁଁ ଯେତିକି ଦେଖୁଚି ନା ମାନେ ଅନଲାଇନ୍ ଅପେକ୍ଷା ଦୋକାନରେ ଟିକେ ପାଞ୍ଚଶହ ହଜାର ଅଧିକା ହିଁ କହୁଚନ୍ତି।
ହଁ ରେଞ୍ଜ ଟିକେ ଅଧିକା ରହିବ କିନ୍ତୁ ଜିନିଷ ଟା ତମେ ପରେ ରି ରିଟର୍ନ କରିବା ପାଇଁ ସୁବିଧା।
ହଁ। ହଁ ନାହିଁ ମୁଁ ସେ ଭାବୁଥିଲି ତମକୁ କଲ୍ କରିବି ବୋଲି ମୋ ତୋର ଡ଼ି ଡିସପ୍ଲେ ନାହିଁ ଆଉ ମୁଁ ଭାବୁଥିଲି ତମର ଟିକେ ଭଲ ନଲେଜ୍ ଅଛି କି ଫୋନ୍ ବିଷୟରେ କଣ କେମିତି ତାର ମାନେ କ୍ଵାଲିଟି କଣ କେମିତି କୋଉ ଫୋନ୍ ଟା ଭଲ ପଡ଼ିବ। ମୁଁ ଭାବୁଥିଲି ଫୋନ କରିବି ଦେଖିଲା ବେଳକୁ ମୋ ଡିସପ୍ଲେ ନାହିଁ ତମ ନମ୍ବର କଟିଯାଇଛି। ତମେ କେତେ କେତେବେଳେ ଫୋନ୍ କରୁଛ ମୁଁ ଜାଣିପାରୁନି କି ଉଠାଇ ବି ପାରୁନି ମୁଁ କାହା ଫୋନ୍ ଜାଣିପାରୁନି କି ଉଠାଇ ପାରୁନି। ଆଉ ଏମିତି ଗୋଟେ ଛୋଟ ଟ ଫୋନ ଟେ ରଖିଛି। ବାଶ୍ ସେଇଥିରେ ଯାହା ଯେମତି ପର୍ସନାଲ ନମ୍ବର ଯୋଉଟା ଅର୍ ଯେନ୍ ନମ୍ବର ସେଇଗୁଡ଼ାକ କେବଳ ଅଛି। ଜଷ୍ଟ କଥା ହେଇଯାଉଚି ନହେଲେ ସେ ବଡ଼ ଫୋନ ଟା କିଛି ବି କାମ କରୁନି।
ହଁ, ତାହେଲେ ଦେଖିକି ତାକୁ ଟିକେ ଏକ୍ସଚେଞ୍ଜ କରିକି। ଗୋଟେ ନୂଆ ଫୋନ ଟେ କିଣିଦିଅ ଆଉ କଣ କରିବ।
ହଁ, ତମେ ଟିକେ ମତେ ଟିକେ ଗୋଟେ ସାହାଯ୍ୟ କରୁନ? ଟିକେ ଅନଲାଇନ୍ ରେ ଦେଖିକି ମତେ ଟିକେ କହୁନ, ମାନେ କୋଉ ଫୋନ ଟା ଟିକେ ଭଲ ରାମ ହରିକା କ ଥିବ କ୍ୟାମେରା କ୍ୱାଲିଟି ବେଟ୍ରି ଟା ଟିକେ ଭଲ ଥିବ। ଆଉ ଷ୍ଟୋରେଜ୍ ଟା ତାର ଭଲ ଥିବ ଟିକେ।
ଆଚ୍ଛା ଆଚ୍ଛା। ଷ୍ଟୋରେଜ୍ ତମର କେତେ ଦରକାର, ଶହେ ଅଠେଇଶି ନା ଦୁଇଶ ଛପନ?
ଦୁଇଶ ଛପନ ହେଲେ ଟିକେ ଭଲ, କାରଣ ମୋ ଅଫିସ ର ଫାଇଲ୍ ଗୁଡ଼ାକ ସବୁ ଫୋନ୍ ରେ ଷ୍ଟୋର କରିବାକୁ ପଡୁଛି ତ। ଆଉ ତ ସେଥିଲାଗି ଟିକେ ଷ୍ଟୋରେଜ୍ ଟିକେ ଭଲ ଦରକାର।
ହଉ ଠିକ୍ ଅଛି ନହେଲେ ମୁଁ ଦେଖିକି ତମକୁ ହ୍ଵାଟସଆପ ରେ ସେୟାର କରିଦେବି। ତମେ ଯାଇକି ଦୋ ଦୋକାନ ରେ ସେଇଟା ଦେଖେଇକି କିଣିଦବ ନହେଲେ ଆଉ।
ଆଚ୍ଛା ହଉ ଠିକ୍ ଅଛି। ମୋତେ ଟିକେ ମନେ କରିକି କହିବ। ମୁଁ ତମକୁ କେମିତି ନମ୍ବର ଟା ସେୟାର୍ କରିବି? ହଁ, ଆଚ୍ଛା ହଉ ମୁଁ ଦେଖୁଛି ମୋର ଡାଏରୀରେ ଯଦି ତମ ନମ୍ବର ଥିବ ହେଲା। ମୁଁ ଲେଖି ତମକୁ କଲ୍ କରିଦେବି ଆଉ ମୋ ଛୋଟ ଫୋନ୍ ରୁ ତମେ ସେଇଥିରେ ମୋତେ କଣ୍ଟାକ୍ଟ କରିବ ବଡ଼ ତମ ବଡ଼ ଫୋନ୍ ଟା ବି ତ ମୋର କାମ କରୁନି ନା ମୁଁ ଜାଣିପାରୁନି ସେଇଥିରେ ମୋତେ କହିଦେବ ଆଉ।
ହଉ ହଉ ଠିକ ଅଛି ହଉ ମୁଁ ଦେଖିକି କହିବି ଆଉ ହଉ। ହଉ ହଉ।